ହାଲୋ ହୁଁ କହ କେତେ ରେସରେ ବର୍ଷା ହେଇଚି?
ବର୍ଷା ହେଇଚି ଆଜି ଜୋରେ ଆଉ। ଚାରି ଆଡେ ପା ହୁଁ ପାଣି ଫାଣି ହେଇଯାଇଚି।
କଣ ଏତେ ରେସରେ ବର୍ଷା ହେଇଚି?
ଆଉ ବଢିଆ ବର୍ଷା ହେଇଚି କେତେଟା କଇଲ ସାତ୍ ସାତଟା ବେଳେ ଜାଣିକି ହେଲା ସାତଟା ବେଳେ ହେଲା ଏଇନା ଛାଡୁଚି। ଏଇନାକେ ତଥାପି ଫିରି ଫିରି ଫିରି ଫିରି ହଉଚି।
ମାନେ ଆଜି ଶୋଇବାକୁ ମତେ ମଜା ଲାଗିବ।
ମଜା ମାନେ ମଶା ପୁରା ଘେମ୍ପ୍ ଖେମ୍ପି ଦେବେ।
ଆଉ କେ ମଶା କେମିତି ମଶାରି ତାହେଲେ କଁ ପାଇଁ ବୈଜ୍ଞାନିକମାନେ ବାହାର କରିଛନ୍ତି?
ଏ ମଶାରୀ ପା ମୁଁ ଆଝି ଯାଇ ଗୋଟେ ଧରିକି ଆଇଚି ସେଥିପାଇଁ।
ଶୋଇବୁ ଖାଇବି ଖାଲି ଟିକେ ଚିକେନ କଷା ଦରକାର। ହେଲା ଆଉ ଟିକେ ରୁଟି ହେଲେ ସରିଗଲା।
ନିଦଟା ସାଙ୍ଘାତିକ ହବ।
ନିଦ ସାଙ୍ଘାତିକ ମାନେ କଅନି ମୁଁ ଆଜି ପଖାଳ ଖାଇ ଦେଇଛି।
ଆ ସଇଲା ଆଉ କାଲି ଦଶଟା କି ସାଡ ଦଶଟା ଆଉ।
କାଲି ଉଁ ଦଶଟା ନୁଏଁ ଛଅଟା ବେଳୁ କ୍ଲାସେ।
ଏ ନିଦ ଭାଙ୍ଗିବନି ଏତ୍
ଛଅ ମା ସା ସତୁଟା ସାତୁଟା ବେଳୁରୁ କ୍ଲାସେ ଶୁଣୁନୁ ସାତୁଟା ବେଳୁ କ୍ଲାସେ ମୁଁ ଉଠୁଚି ଛଅଟା ପଞ୍ଚାବନରେ।
ଉଁ ହୁଁ।
ସାତଟା କୋଡିଏ ସୁଦ୍ଦା ମୁଁ ହଉ ନିତ୍ୟ କର୍ମ ସାରୁଛି ଗାଧୋଉଛି ଯାଉଛି ଆମର ଅ କୁଆଡେ କହିଲୁ କ୍ଲାସ୍ ଯାଉଛି ସାର୍ କହୁ ଛନ୍ତି ଇଏ ଆଉ କେ ପିଲା ଆସିବେ ସାର୍ କହିଲେ ଯେ ଇଏ ତ ସବୁଠୁ ଲେଟ ଆସିବ ତାପରେ ଆଉ କିଏ ଆସିବ କି? ମାନେ ଛଅଟା ପଞ୍ଚାବନ ଉଠିବାକୁ ପଡ଼ୁଛି ମାନେ ଭାବେ କେମିତି ଲାଗୁଛି? ଆରେ ଭାଇ ଆମର କିଛି ଭୁଲ ନାହିଁ ଶୁଣୁନୁ ଫାଷ୍ଟ କ୍ଲାସ ହେଲା ନଅଟା ରୁ ପାଞ୍ଚଟା।
ହୁଁ।
ହେଲା ଏଇ ଜୀବନ ସବୁ ଏମିତି ଚାଲିଛି ନଅଟାରୁ ପାଞ୍ଚଟା ହେଲା ଆ ହଁ ଗୋଟେ ଅଭ୍ୟାସ ହେଇଥିଲା ତାପରେ ନଅଟାରୁ ସାତଟା କରିଦେଲେ ତା ବି ଆଜେଷ୍ଟ କରିଦେଲୁ।
ହୁଁ।
ଆଉ କରିଦେଲୁ ତାପରେ ପୁଣି କଣ କଲେ ନା। ଆ ଏଗାରଟାରୁ ପାଞ୍ଚଟା କରିଦେଲେ।
ଇସ ସି
ବଢିଆ ଖାଇ ପିଇକି ଉଠିକି ଆରାମସେ ଉଠିକି ହେଲା।
ହୁଁ।
ଗଲୁ ଏଗାର ଟାରୁ ପାଞ୍ଚଟା ତାପରେ କଣ କଲେ ନା। ଏବେ କରିଦେଇଛନ୍ତି ସାତଟାରୁ ସାତଟା।
ସାତଟାରୁ ସାତଟା।
ସାତଟା।
ଏମାନେ ଆପୋଲୋ ମାନେ ବାର ଘଣ୍ଟା ଗୋଟିଏ ଯାଗାରେ ତମେ ରହିବ।
ବାର ଘଣ୍ଟା
ଯେ ଛାଡ ଆଉ।
ଏଇଟା ହଉଛି ଆମର ଜୀବନ।
ଆମେ ରବିବାରଟା ହିଁ ଖାଲି ବଞ୍ଚୁଛୁ।
ହୁଁ।
ଏବେ ଆରେ ଆଜି କଣ ହେଇଛି ଶୁଣୁ ଆଜି କାଲି ରା ରାତିରେ ଭାବିଲୁ ଟିକେ ଲେଟରେ ଶୋଇବୁ ଆଜି ଏଗାରଟା ବାରଟା ବେଳେ ଉଠିବୁ।
ହୁଁ।
ଚାରଟା ଚାଳିଶରେ କଣ ହେଇଛି କଣ କହିଲୁ ଲାଇନ ପଳେଇଛି।
ଚାରଟା ଚାଳିଶରେ ଲାଇନ ପଳେଇଛି ଆସିଲା ଆଠଟା ବେଳୁ। ମାନେ ମୁଁ କଣ କହିବି ମୋ ପାଟ
ଏଗାରଟା ବେଳେ ଉଠିବାର ସ୍ୱପ୍ନ ଦେଖ ଚାରଟା ବେଳୁ ଉଠିପଇଲ ନା।
ଆଉ କଣ? କରିବୁ ଆରେ ଯୋଉ ଗରମ କହନି କହନି ଲାଇନ ପଳେଇଲେ ମାନେ ତ କିଛି କରିପାରିବୁନି। ଆଉ ଆମର ଯୋଉ ଗଦିଗୁରା ଦେଇଛନ୍ତି। ମାନେ ପେଟଟା ସବୁବେଳେ ଗରମ ହେଇକି ରହୁଛି।
ଇସ ସି
ହେଲା ଆଉ ଏଇଠି ବର୍ଷା ଏଇଟା ବର୍ଷା ଏମିତି ହବନି ବର୍ଷା କେମିତି ହବ କହିଲୁ? ଏଇନା ଖରା ଥିବ ଚାଟାକି ବର୍ଷା ହବ ଆମ ଗାଁରେ କେମିତି? ଫାଷ୍ଟରେ ଟିକେ ମେଘୁଆ ପାଗ ଦବ। ତାପରେ ହିଁ ବର୍ଷା ଏଠି କେତେବେଳେ ବର୍ଷା ହେଇଯିବ ଠିକ ନାହିଁ।
ହୁଁ।
ଏମିତି ସବୁ ଏପଟେ ହଉଛି।
ସେପଟେ ଟିକେ ଅଜବ ପ୍ରକାର ଜିନିଷ ଆଉ
ହଁ ଆଉ ଓୟେରେ ରଜ ପ ଭୁବନେଶ୍ୱରରେ ରଜ ପର୍ବପର୍ବାଣୀ କିଛି ନାହିଁ।
ହେ ସିରି।
ନାଇଁ।
ହେଲେ ସେଇଠି ଜମା ଚାରି ପାଟ ଦୂରରେ ଟିକେ ପୁରୀଟା ଆଉ ନା।
ହଁ ପୁ ଜଗନ୍ନାଥ ଧାମ ଟା ଏ ଆମେ ଯୋଉଠି ରହୁଚୁ ଏଇଠି ସବୁ ପାଖରେ। ତୁ ଯିବୁ ଲିଙ୍ଗରାଜ ମନ୍ଦିର ଯିବୁ, ବହୁତ ଜାଗା ବୁଲିବା ପାଇଁ ଅଛି ଏଠି। ଲିଙ୍ଗରାଜ ମନ୍ଦିର ପାଖରେ ସାତ ଆଠ କିଲୋମିଟର। ଆମର ନନ୍ଦନକାନନ ଯୁ ଟା ହଉଚି ସେଇ ସାତ ଆଠ କିଲୋମିଟର। ସବୁ ପାଖରେ କିଛି ଅସୁବିଧା ନାହିଁ।
ଯାଉନ ତାହେଲେ ବୁଲିବାକୁ।
ଏ ଟାଇମ କାହିଁକି?
ସାତଟା ରୁ ସାତଟା।
ସାତଟାରୁ ସାତ ଟା ବା ତୁ କଣ କରିବୁ।
ମଲା ଭଳିଆ ଲାଗୁଛି ମଲା।
ଗୋଟେ ଜିଆଲ ଭିତରେ ବସିଲା ଭଳିଆ ଲାଗିବ।
ଜେଲେ ନନ୍ଦନକାନନରେ ଯେମିତି ବାଘଗୁରା ଖାଲି ବଞ୍ଚିବା ପାଇଁ ଖାଉଚନ୍ତି
ହୁଁ ତମେ ବି ସେଇୟା।
ଆମେ ବି ସେୟା ଖାଲି ବଞ୍ଚିବା ପାଇଁ ଖାଉଚୁ ନହେଲେ ଆଉ କିଛି ନାହିଁରେ। ଏଇଟା କିନ୍ତୁ ମଜା ଲାଗୁଚି କଣ ସାଙ୍ଗସାଥି ମେଳରେ ରହିଯାଉଚୁ। କିଛି ଆଁ ଟାଇମ ପାସ୍ ହେଇଯାଉଚି କିଛି ଜଣାପଡୁନି।
ସେମିତି ଆମ କଲେଜରେ ସେ ଯେତେବେଳେ ଯାଇଥିବୁ ଆମର ଅ ଯେ ତିକ ଟାଇମ୍ କ୍ଲାସ୍ ହବ ସେତିକି ଟାଇମ୍ ଗୋଟେ ପୁରା ବିରକ୍ତିଆ ଲାଗିବ ଏତିକି ଟାଇମ ଏତିକି ଟାଇମ ରେ ସାର ନ ଆସିବେ ସେତିକ ଟାଇମ ମଜା ଡେଇଁବୁ ବସିକି।
ଏ ତୁ କଣ କରିବୁ କହୁନୁ ଏମିତିଆ ତ ଜୀବନ ଚାଲିଚି ଆଉ।
ଏମତି ଜୀବନ ବଞ୍ଚିବାକୁ ପଡିବ ତୁ ବି ଗୋଟେ କାମ କରିବୁ ଏ ଏଠି ପଳେଇ ଆସିବୁ ହେଲା ତୋର ଅଠର ବର୍ଷ ହେଇ ତୋର ଅଠର ବର୍ଷ ହେଇଯାଉ ତତେ କେତେ ଚାଲିଚି?
ମୋତେ ସତର ହାପେ
ସତର ସେ ଅଠର ଆଉ ଅଁ ଆଁ ପଳେଇ ଆସିବୁ ଏଇଠିକି ହେଲା
ହୁଁ।
ପଳେଇ ଆସିବୁ ଏଇଠିକି। ଆରାମସେ ଗୋଟେ କୋର୍ସ କରିଦବୁ ପାଞ୍ଚ ଛଅ ମାସେ କର୍ସ କୋର୍ସ କରିଦବୁ। ଆରାମସେ ତ ଚାକିରି ହେଇଯିବ ଚା ହଁ ଚାକିରି ଏଠି ହଣ୍ଡ୍ରେଡ ପରସେଣ୍ଟ ପ୍ଲେସମେଣ୍ଟ।
କଣ ଚାକିରି?
ଚାକିରୀ ଯଉ ଲାଇନ ରେ ତୁ ପାଠ ପଢିବୁ। ତୁ ଏବେ ଦେଖ ଏଇନା କଣ କହିଲୁ ଡିପ୍ଲୋମା ଫିପ୍ଲମା ତୁ ଯଦି କରିବାକୁ ଚାହିଁବୁ ହେଲା ତମ କାଳ କାଳିଆ ଯୋଜନା ଥିବ।
ହୁଁ ନା କାଳିଆ ଯୋଜନା ନାଇ ସୁଭଦ୍ରା ଯୋଜନା।
ଶୁଭାଦ୍ରା ଯୋଜନା ଶୁଭାଧ୍ରା ଯୋଜନା ଏରା କାଳିଆ ଯୋଜନା ରେ ଏଇନା ସବୁ ସ୍କଲାରସିପ ପୁରା ଫ୍ରି ମିଳିଯିବ ପାଠଫାଠ ପଢିବୁ ସବୁ ଫ୍ରି।
ହୁଁ ମୁଁ ଜାଣିଚି ସେଇଟା।
ହେଲା। ସବୁ ଫ୍ରି ଏ। ଆଉ ତୋ ଲାଇଫ ରେ ସବୁ କଣ ଚାଲିଚି କହ।
ମ ଲାଇଫ ତ ଏଇଆ ଆଉ ଆଜି ଖେଳିବାକୁ ଯାଇଥିଲି ଯେ ଆଜି ଟିକେ ମାନେ ରନ୍ ଭଲ ଚାପିଲି ବୋଲିଂ ରେ ଟିକେ ଇଏ ହେଇଗଲା ୱିକେଟ ନେଇ ପାରିଲିନି ଆଜି ଆଉ କଣ କରିବୁ ହେଲେ ଆଜି ବାଡି ଦେଇଚି। ଆଜି ବାଡ଼ିଇ ଦେଇଚି।
ବାଡେ ଦେଇଚି।
ବାଡି ଯ କେଡି ହାଇ ପକେଇବା ତା ଦିଟା ବଲ ମୁଁ ଟୋଟାଲ ଚାରିଟା ବଲ ଖେଳଛି
ଅଠର ରନ ତିନିଟା ଛକା ମାରିଛି ଆଉ ଗୋଟଏ ବଲ ସେ ୱିକେଟ୍ ନେଇଗଲା ଶୁଭମ ଭାଇ ଆଉ ଷ୍ଟମ୍ପ ମାରିଦେଲା ଆଉ।
ହଁ ତାହେଲେ ଏମିତି ତ ତ ଜୀବନରେ ଖାଲି ଖେଳ ଚାଲିଛି।
ଆଉ କଣ କରିବ ଆ।
ଆ ସକାଳୁ ଉଠି ଧାଁ ଧପଡ କରନୁ।
ହଁ ସେଟା ତ ଅଛି।
କରୁଛ ନା ଖାଲି ଅ ଅ ବୁଲୁଛୁ।
ସେଟା ସେଟା ପାଯେ ସେଟା ପାର୍ଟ ଟାଇମ ଜବ।
ମାନେ କୋଉଦିନ କେମିତି?
ନା ନା।
ଆଉ
ସେଇ ବର୍ଷାପାଗ ଇଏ ନଥିବ ଯିବୁନା ବର୍ଷା ଏରା କାଦୁଅ ହେଇଯାଇଥିବ କୁଆଡେ ଯିବୁ ଆଉ
କାଦୁଅ କେମିତି ରୋଡ଼ରେ ଯାଉନୁ।
ରୋଡ ରନି ରନିଂ କଲେ ଯୋଉ ପୁଟିଆ ଉପରେ ପ୍ରେସର ପଡୁଛି।
ସୁ ପିନ୍ଧିକି ଧାଇଁବୁ।
ହଁ ସେଟାତ ସତ।
ତୋ ସୁ ରା କଣ ଛିଡେଇ ଦେଲୁନା କଣ?
ଅଛି ଆଉ ହଳେ ଆଣିଛି ଖେପିଲାଳୁ ଜୋଉରା ପିନ୍ଧିକି ଖେଳୁ ଥିଲି ସେଇରା ଆଉହଳେ ଆଣିଚି।
ଆଉ କିଖେଲେ ଖେଲୁଯେ ଗୋଟେ ଟିମଟାକୁ ହରାଇ ଦେଲୁ ତୁ।
ହରେଇଦେଲି ମୁଁ ଲାଗି ଗୋଟିଏ ମ୍ୟାଚ ଜିତେଇଲି ଆହୁରି କହୁଚ ହରେଇଦେଲି।
ମୁଁତ ନଥିଲି ଖେଳ ଟାଇମରେ ମୁଁତ ନଥିଲି ଖେଳ
ମୁଁ ଲାଗିକି ଗୋଟିଏ ମ୍ୟାଚ ଜିତେଇଲି। ଅଣ୍ଡୁଆ ହେରିଆ ଙ୍କୁ ଲାଗି ଲାଗିପାତି ହରେ ଦେଲି।
ଆଉ ଘରେ ଆଜି କଣ ଖାଇବାକୁ କଲୁ?
ଘରେ
ହୁଁ ତତେ କରି ଶିଖିଛୁ
ହଁ
ଭାତରେ ଲୁଣ ଦିଅନ୍ତି ନାନୀ କହିଲୁ?
ଭାତ ରେ ଲୁଣ ଦିଅନ୍ତି। ଏ କିଏ କହିଲା। କିଏ କହିଲା?
ଭାତରେ ଅଧିକ ଲୁଣ ଦବୁ ଚିକେନରେ ଅଧିକ ଲୁଣ ଦବୁ।
ହେ ହେ ହେ,
ମନେ ଅଛିନା ଭୋଜି କରିଥିଲେ ଆମେ ଥରେ ହଁ ହଁ। ଆରେ ମୋର ମନ ନାଇ ଲୁଣ ଦେଇଛିକି ନାଇଁ ହେଲା ମତେକହିଲା ହଁ ଲୁଣଦେଇନି ହଁ ଦିଅ ଲୁଣ।
ହେ ହେ ଏ ଦେଖେଇବାପାଇଁ ଭିଡିଓଟା ଗୋଟେ ଚାମଚରେ ଟିକେ ଆଣିଥିବାହାରି ତା ସେଇଟା ଚାଖୁ ଅଲଣାକି ଲୁଣଟା ଢ଼ାଳି ଚାଲିଥିବ ଅଲଣା ସେ ଭଳିଆ ସିନି ହେଉ ନା
କଣ କରିବୁ ଆମେ ତ କେବେ ରୋଷେଇବାସ କରି ଜାନୁ। ଆଉ ଏଇଠି କିନ୍ତୁ ଖାଇବା ପିଇବା ବଢିଆ ଜାଣିଛୁନା ନାଇଁ ଏଇଠି ମାନେ ଖାଇବା ପିଇବା ଗୁଡା ଆଜି ଦେଖେ ଆଜି ସକାଳୁ ବ୍ରେଡ ଚାଟା ଦେଇଛନ୍ତି। ବ୍ରେଡ ଚାରିଟା ଅଣ୍ଡା ଗୋ ଆଉ ଆମର କିଶାନ ସ୍କ୍ଵଜ ପାଞ୍ଚ ଟଙ୍କିଆ ଦିଟା ହେଲା।
ହୁଁ
ଖରାବେଳେ ଦେଲେ ଚିକେନ ଦେଲେ ସାଲାଟ ଆଉ ଚିକେନ ସାଲାଟ ଭାତ ଡାଲମା ଡାଲମାଟା କମ୍ପଲସରି ଭାତ, ଡାଲମା, ଚିକେନ, ସାଲାଟ, ପାମ୍ପଡ ଆଉ ଏଇନା ଦେଲେ ସୋୟା ସୋୟାବିିନ ତରକାରୀ ଅ ଆଳୁ ଭଜା ଆଳୁ ଭଜା ଆଉ ଆମର ରୁଟି ହେଇଥିଲା ଭାତ ହେଇଥିଲା କିନ୍ତୁ ମୁଁ ଖାଇଲି ପଖାଳ
ଇସି
ଆଉ ସୋମବାର ଦିନ ଆଇଟମଟଟା ବଢିଆ ଲାଗୁଛି ସୋମବାର ଦିନ ହେଲା ସୋମବାର ଦିନ ବନ୍ଦ ଦଉଛନ୍ତି ସୋମବାର ଦ ଉପମା କୋଉଦିନ କରୁଛନ୍ତି କୋଉଦିନ ନହେଲେ ବରା କରିଦଉଛନ୍ତି କଣ ପୁରୀ କରିଦଉଛନ୍ତି ଆ ବାରିନ ପୁରୀ। ଆଉ ମାନେ ମଝି ଖାଇବା ଟା ବଢିଆ। ମଝି ଖାଇବାଟା କଣ କହିଲୁ ଆମ ଅରୁଆ ଭାତ ହେଇଥିବ। ଆମ୍ବ ଖଟା ଅରୁଆ ଭାତ ଆମ୍ବ ଖଟା। ଟା ଆଉ ଡାଲମା ହେଇଥିବ। ହେ ପନିରପରିବା ପକେଇ ଡାଲମାଟା ହେଇଥିବ ସେଇଦିନ ବଢିଆ ଲାଗେ ଖାଇ ଆଉ ରାତିରେ କଣ ଖାଇବାଟା ହୁଏନି ରାତିରେ ହୁଏ ପାସ
ଏଇ
ରାତିରେ ପାସ୍ ହବ ପାସ୍ ପୁରୀ। ହେଲା ରାତିରେ ପାସ ପୁରୀ ଭାତ ଡାଲମା ହବ। ଖାଇବାର କିଛି ଏଠିକ ଅସୁବିଧା ନାହିଁ।
ଆଉ ଭାଇ କୁହନି ତମର କି ଭାଗ୍ୟ ମୋ ଭାଗ୍ୟ କଥା ଶୁଣିବ। ମୁଁ ଟିକେ ଖେଳିକି ଆସିଲି ମୁଁ ଭାବିଲି ଟିକେ ଅଣ୍ଡା ତଳ ଖାଇବ ବୋଲି ଘରୁ ବାହାରେ ସ ଗଛ ମୂଳ କତିରେଇଛି ଡାି ଧରିକିନା ବର୍ଷା ପୁଥିଲା ଫୋଇଡ। କଟନ ଆସି ବସିକି ଆସି ନଅଟା ବଜେ ଯାଇ ଛାଡିିଲା।
ନଁ କଂଗ୍ରାଚୁଲେସନ୍।
ହ ଭାଗ୍ୟର ଭେଳା ହି ହେଇଗଲା।
ଓ ହଉ ଛାଡଛ ଚାର୍ଜ ବ ଦେ ପଛରେ କଥା ହବା ଆଉ ହେଲା ଶୋଇବା ହେଲା ରଖୁଛି।